ହାଲୋ। ହାଲୋ।
ହାଲୋ।
ହଁ ଆଜ୍ଞା ନମସ୍କାରେ।
ହଁ ନମସ୍କାରରେ କିଏ କହୁଛନ୍ତି।
ଆଜ୍ଞା ଆପଣଙ୍କ ବନ୍ଧୁ କହୁଛି ଏବେ କହିଥିଲି।
ଅ ହୋ ସେ ଉ ତ କହିଥିଲେ ପୁଣି କହିବେ ମୁଁ ଭୁଲି‌ଯାଉ ଚି ଆଉ ହଁ କୁହନ୍ତୁ କଁ।
ଆଜ୍ଞା ମୁଁ ପଚାରୁଥିଲି ଗୋଟେ କାମ ଥିଲା ତ। ସେଥିପାଇଁ ଟିକେ କଲ କରିଥିଲି ଆଉ।
ହଉ କୁହନ୍ତୁ କି କାମ କୁଅ।
ଆପଣଙ୍କ ଗାଁରେ ଏବେ ମାନେ କଣ ସବୁ କାମ ନୂତନ କାମ ସବୁ ଆସିଛି।
ହ
ଏଇ ଯେମିତି ମେଗା ପୋଯେର୍ଟ ଏଇ ଯେମତି ପାଣି ପାଇପ ଏବେ ଶବୁ ନୁଆ ନୂଆ ନଳକୂପ ଗାଁ ରେ ସବୁ ବସୁଛି। କି ମନ୍ଦିର କାମ। କି ରାସ୍ତା କାମ ଏଇସବୁ କଣ କାମ ସବୁ ଆସିଛି ନା ନାହିଁ।
ହଁ ରାସ୍ତା କାମ ତ ଆସିଛି ସିଏ ସବୁ ତ। ବଡ ବଡିିଆ ଲୋକ କରୁଛନ୍ତି ଆଉ କଣ ଆଉ ସବୁ ଯା। ତାଙ୍କ ସବୁ ହେଇଯାଇଛି କୋଉଠି କଣ ପ୍ୟାଚ ପଡୁଛି ଏ ସବୁ ଚାଲିଛି ଆଉ କାମ ଆଉ। ଆଉ କଣ ଆମେ ସବୁ କାମ ଖବର ଆଉ ରଖି ପାରୁଛୁ ସବୁ କିନ୍ତୁ କାମ ଆଉଛି ସବୁ କାମ ଆଉ ଚି ସବୁ କାମ ହଉଛି ଆଁ।
ପାଖରେ ସବୁ ଯୋଉ ମନ୍ଦିର ଫନ୍ଦିର ସବୁ ଥିଲେ। ସେ ସବୁ କଣ ମାନେ ଉନ୍ନତ ହଉଛି ନା ଯେମତି ସେମିତି ଆମେ ଦେଖଥିଲୁ ସେମିତି ଅଛି।
ନାଇଁ ନାଇଁ ମନ୍ଦିର କଣ ଆସ୍ ଟିକେ ଟିକେ ଆସ୍ତେ ଆସ୍ତେ ଉନ୍ନତି ହଉଛି। ଏକାଥାରେ ତ ହେଇ ପାରିବନି ନା ମନ୍ଦିର କାମ ମନ୍ଦିର କାମ ଧୀରେ ଧୀରେ ହବ। ହଁ ମନ୍ଦିର କାମ କଁ ଏଇ ହେଇଛି। ଭୁସ୍ କିିନି ହେଇଛି କଁ ଅଲଗା କାମ ଭାତ ବସିିଆ କାମ ହେଇଛି ଜଲ୍ଦି କରିଦବ ମନ୍ଦିର। କାମ ସେ ହାଉଲା ହାଉଲେ ହବ ଆଉ କଁ ଆଉ ତମ ସାଡେ ମନ୍ଦିର କଁ ଚାଲିଛି କାମ।
ଆମ ଇଆଡେ ସବୁ ବଢିଆ କାମ ଚାଲିଛି। ସବୁ ଡେଭ ସବୁ ମାନେ ଉନ୍ନତି ଉନ୍ନତି ଉନ୍ନତି ମାନର କାମ ସବୁ ଏଇ ଗାଁ ରେ ସବୁ ହଉଛି ସବୁ ଭଲ।
ହୁଁ କା କାମ ତ ହେଲେ ଭଲ ଆଉ ଲୋକ ସବୁ କହିବେ ଭଲ ହଉଛି ଆଉ। ଆଉ କାମ ନହେଲେ ଲୋକ କାହିଁ କିିଏ କହିବେ ଭଲ ହଉଛି।
ଶୁଣ ଶୁଣନ୍ତୁ ପ୍ରତ୍ୟେକ ଗାଁ। ଉନ୍ନତି ହବା ନିହାତି ଜରୁରୀ ସବୁଥିରେ ଆଗୁଆ ହେବା ଜରୁରୀ ଏବେ ଆଉ ସେ ଯାଇକିି ଯୁଗ କୋଉଠି ହେଲାଣି ଆମେ ଆଉ କଣ ସେଇ ପଛରେ ରହିଯିବାଟା କଣ ଠିକ ହବ କି?
ନାଇଁ ନାଇଁ ନାଇଁ ଆମେ ଆଉ ସମୟ ସହିତ ତାଳ ଦେଇ ଚାଲିବା ଦରକାର ନା ଆଉ।
ସେଥିପାଇଁ ଗାଁ ରେ ଯେତେ ମାନେ ଉନ୍ନତି ହବ ସେତେ ଗାଁ ର ମା ମା ମାନେ ସେତେ ସୁବିଧା ହେଲେ ଲୋକମାନାନଙ୍କ ପାଇଁ ବହୁତ ଭଲ। ଯେମିତି ଗାଁ ସାରା ଏବେ ଏବେ ଆମର ଗାଁ ସାରା ନଳକୂପ ବସିଛି ପାଣି ଲାଗି ଛି ଜଳର କିଛି ଆବଶ ମାନେ ଅସୁବିଧା ନାହିଁ ତା ଦେହରେ ଆମ ଏଠି ପାଖରେ ବି ଗୋଟେ ଡାକ କ୍ତରଖାନା ଖୋଲିଛି ସେଠି ବି ଏ ମାନେ ବହୁତ ସବୁ କିଛି ସୁବିଧା ହେଇଗଲାଣି।
ଲୋକ ଲୋକମାନଙ୍କ ପାଇଁ ବହୁତ ସୁବିଧା ହେଇଗଲାଣି ଲୋକ ହଁ ଲୋକମାନଙ୍କ ପାଇଁ ବହୁତ ସୁବିଧା ହେଇଗଲାଣି ଲୋକ ଆଉ କଣ ଯାଉଛନ୍ତି ଲୋକ ତ ଆଉ ଖଟ୍ ଟୁ ନାହାଁନ୍ତି ଆଉ।
ଏବେ ବି କିଛି ତଳ ଆଡିଆ ଗାଁ ଅଛନ୍ତି ଯୋଉଥିରେ ବି ତାଙ୍କୁ କିଛି ସୁବିଧା ହିଁ ଏବେ ବି ନାହିଁ। ତାଙ୍କ ଆଡେ କରେଣ୍ଟ ବି ନାହିଁ ପାଣି ବି ଖରାଦିନେ ପିଇଆକୁ ବି ପାଉନଥିଲେ। ଆମ ଗାଁ ଆଗରେ ବହୁତ ଆଗରେ ଅଛି ଜାଣିଲେ।
ହଁ କିଛି ଜାଗା ତ କଣ ମାନେ ଉଁ ମାନେ କହିବାକୁ ଗଲେ ତ କିଛି ସୁବିଧା ନାହିଁ ଆଉ। ଲାଇନି କଣ ଖାଇବା ସବୁ ଅସୁବିଧା। ହେଲେ ତାଙ୍କ କତିରେ ସଠିକ ଲ ମାନେ ଖବର ପହଞ୍ଚି ପାରୁନି ହାଁ।
ସିଏ ଦୃଢ କାର୍ଯ୍ୟାନୁଷ୍ଠାନ ନଉନାହାନ୍ତି ଯୋଉଥିପାଇଁ ତାଙ୍କ ଗାଁ ସବୁ ଗ୍ରାମ ମାନ ସବୁ ପଛରେ ପ ଛରେ ବଢଉଛନ୍ତି ଆମର ସେଠୁ ନୂତନ ଆମ ଲୋକଗୁରା ସବୁ ମାନେ ଏକଜୁଟ ହୋଇ ଗୋଟା ବୈଠକ କରି ସବୁ କିଛି କୋଉ କୋଉଟା କଲେ ଗାଁ ପାଇଁ ଠିକ କୋଉଟା ନକ କଲେ ଇଏ ସେ ସବୁ ଆଲୋଚନା କରିକି ଆମ ଗାଁ ବହୁତ ମାନେ ଆଗକୁ ଗଲାଣି।
ହଁ ଗାଁ ଲୋକ କରିବା କଥା ଗାଁ ଲୋକ ସବୁ ଭୁଲ ଠିକ କୋଉଟା କଣ କେମିତି କଣ ହବ ଆଗକୁ କେମିତି ଯିବ ଗାଁ ଲୋକ ଆଗେ ନା ଗାଁ ଲୋକ ସିନା କହିଲେ ଭଲ ଗାଁ ଲୋକ ତ ସବୁ ଚୁପ୍ ହେଇ ବସିବେ
ଆଜ୍ଞା ଆଉ ଆପଣ କଣ କୁଆଡେ ସବୁ ଭ୍ରମଣ କରି ଯାଇଥିଲେ ନା ନାଇଁ?
ହଁ ମୁଁ ତ ଯାଇଥିଲି ଭ୍ରମଣ କରିଆକୁ। ମୁଁ କେବେ ହଁ ମୁଁ ଏବେ ଯାଇଥିଲି କେଦାରନାଥ ହବ କେଦାରନାଥ। ଆଉ
କେଦାରନାଥ ମୁଁ ଶୁଣିଥିଲି ଏଇ କୋଉ ଆଖପାଖ ଗାଁ ରେ
ଦାରନାଥ ତ ଆମେ ଯାଇଥିଲୁ ହଁ।
ଆଜ୍ଞା ଆଜ୍ଞା ହଁ ମୁଁ ସେଠିକି ପ୍ରାଏ ତିନି ଚାରି ଥର ଗଲିଣି ବହୁତ ଦାର୍ଶନିୟ ସ୍ଥାନ ସେଟା ବହୁତ ଭଲ ଲାଗୁଛି ଦେଖିଲା ବେଳକୁ ସୁନ୍ଦର ଲାଗୁଛି ମନ ଲୋଭା ଲାଗୁଛି।
ହୁଁ।
ଯା ହଉ ଆମେ ବହୁତ ଗର୍ବିତ ଯେ ଏଠି ଗୋଟେ ମାନେ ସେ ଛୋଟର ହଉ ପଛେ ଆଜ୍ଞା ପାଖରେ ହେଲା ବହୁତ ମାନେ ଖୁସି ଲାଗୁଛି ସୁନ୍ଦର ସବୁ ଠାକୁରଙ୍କର ମୂର୍ତ୍ତି ହେଇଛି ଆ ଗୀତ ନାଚ ସେଠି ଏତେ ସୁନ୍ଦର ଲାଗୁଚି
ଆ କାମ ତ ହେଲେ ସମେତେ କହିବେ ସୁନ୍ଦର ହଉଛି ଆଉ କାମ ନହଲେ କିଏ କଣ କହିବେ ସୁନ୍ଦର ହଉଛି?
ବହୁତ ଲୋକ କୁଆଡୁ କୁଆଡୁ ସବୁ ଆସୁଛନ୍ତି ବହୁତ ଦୂର ଦୂର ସ୍ଥାନରୁ ଆସୁଛନ୍ତି ଦେଖିବା ପାଇଁ। ମାନେ ଏତେ ମାନେ ଖୁସି ଲାଗୁଛି ଆମ ଏଇ ଯେହେତୁ ଏଇ ବ୍ଲକରେ ସବୁ ଯାଉଛି ଏଇ ଗାଁ ଗୁଡା ସେ ସବୁ ଶୁ ଶୁଣି ଖୁସି ଲାଗୁଛି ଆମେ ବି ଗର୍ବିତ ହଉଛୁ କି କେତେ ଡେ ମାନେ ଉପଲବ୍ଧ କଲାଣି ସବୁ ଆମ ଏଇ ଆଖପାଖ ଅଞ୍ଚଳ।
ସବୁ ବହୁତ ଆଡ଼େ ଡେଭଲପ୍ ବହୁତ୍ ଆଉ କୁଆଡେ ମୁଁ ଆଉ କୁଆଡେ ମୁଁ ତ ଘରେ ମୁଁ ତ ଘରେ ଆଉ କୁଆଡେ ଯାଇପାରୁନି ଆଉ କୁଆଡେ ଆଉ ଯିବି ସାଙ୍ଗସାଥି ସବୁ ଡାକ୍
ନାଇଁ ମଝିରେ ମଝିରେ ଆପ ପଣ ଟିକେ ସମୟ ବାହାର କରି ବୁଲାବୁଲି କରିବେ ନା ଆଉ ବୁଲାବୁଲି କଲେ ଚାରିଆଡ଼େ ସବୁ ଜିନିଷ ଆମେ ଜାଣିପାରିବା। ସବୁ ଜିନିଷ ଦେଖିଲେ ବୁଝିଲେ ଆମ ପିଲାମାନଙ୍କୁ ବି ଏ ବିଷୟରେ ବୁଝେଇ ପାରିବା। ସବୁ ବିଷୟରେ କହିବି ପାରିବା ଟିକେ ଟିକେ ବୁଲି ବେ ନା ସ ସମୟ ବହାର କରି ଆଉ ଘରେ ଭିତରେ ରହିଲେ ଆଉ କଣ ଆଜ୍ଞା ହବ।
ତମେ ଯୋଉଟା କହୁଛ ଠିକି ହେଲେ କଣ କରିବା। କିନ୍ତୁ ଘରୁକୁ ଟିକେ ସମୟ ଦବାକୁ ପଡୁଛି ଘରେ କେହି ନାହାଁନ୍ତି। ସବୁ ଅସୁବିଧା ନା ଅସୁବିଧା ହଁ। ହଁ ମୁଇ ହଁ ଏକୁଟିଆ ଅଛି ଆଉ କଣ କରିବା ଘରେ କିଏ ଥିଲେ ହଁ ଆମେ ବୁଲିବାକୁ ଯିବା କଣ କରିଆ କିଛି ନାଇଁ।
ଆଉ ଆପଣଙ୍କ ଆପଣଙ୍କର ବାହାଘର ହେଲାଣି ନା ନାହିଁ?
ନାଇଁ ଆମର ବାହାଘର ହେଇନି ଆଉ ଚାଲିଛି ଯୋଜନା ଚାଲିଛି।
ଝିଅ ଖୋଜା ଚାଲିଛି ନାଇଁ ଆପଣ କେମିତିଆ ଆପଣ କେମିତିଆ ଝିଅଟେ ଚାହୁଁଛନ୍ତି କହୁ ନାହାଁନ୍ତି ଆଜି କାଲି ଯୋଉ ଝିଅ ମାନେ ଆଉ ନିଜ କର୍ମ କରିବାକୁ ବି ଆଉ ରାଜି ହଉନାହାଁନ୍ତି।
ନାଇଁ କର୍ମ ତ କରିବା କେହି ତ ରାଜି ହଉନାହାଁନ୍ତି ଆଉ ଆମେ କହିଦେଲେ କଣ ସେ ରାଜି ହେଇଯିବେ।
କହୁ ନାହାଁନ୍ତି ଆପଣ କେମିତିଆ ଖୋଜୁଛନ୍ତି ଆମ ଆମ ଏଇ ଗ୍ରାମରେ ଦେଖିବା କାଳେ ଏ ଆପଣ ଖୋଜୁଥିବା ସୁଶୀଳ ସୁନ୍ଦର ଝିଅଟେ ଏଇଠି ମିଳିଯାଇ
ହଁ ହଁ ଦେଖନ୍ତୁ ଗୋଟେ ଭଲ ସୁନ୍ଦର ଝିଅଟି ଦେଖନ୍ତୁ। ପଢିଥବ ହଁ ଘର ର କାମ ତୁଲେଇ ପାରୁଥବ ହଁ ସେମିତିଆ ଝିଅ ହେଲେ ଗୋଟେ
ଆଜ୍ଞା ଆମେ ତ କୋଉ ଆମେ ତ କୋଉ ଝିଅ ଭିତରେ ଆଜ୍ଞା ପଶିନୁଜେ ଜାଣିବା ଏ ଝିଅ ସେ ଝିଅ ଭଲ ଝିଅ ବୋଲି ତଥାପି ଆମେ ଟିକେ ନଜରରେ ପକେଇବା।
ହଁ ତଥାବି ବୁ ପୁଣି ତଥାପି ବୁଝିବାନି ବୁ ବୁ ପତା ଲଗେଇବା ଫୁଣି କଣ କେମିତି ସେ ଝିଅ ହଁ।
ନା ଆପଣଙ୍କ ମାଆଙ୍କ ସେବା କରିପାରୁଛି କି ନାଇଁ ଆପଣଙ୍କ ଘର ଦାୟିତ୍ୱ ନେଇ ପାରୁଛି କି ନା ନାଇଁ। ସେଟା ତ ଆମେ କହିପାରିବୁନି ନା ସେଟା ବାହାଘର ପରେ ହିଁ ଜଣା ପଡିବ।
ତଥାପି ତମେ ଅ ଟିକେ ତାକୁ ବୁଝା ସୁଝା କଲେ ସେ ସବୁ କରିବ ଆଉ।
ହ୍ୟାଲୋ।
ହଁ ଆଉ କୁଆଡେ ସବୁ ଯାଇଥିଲେ ସବୁ?
ଆ ମୁଁ ତ ପ୍ରାୟ ବହୁତ୍ ଆଡେ ବୁଲୁଛି ଏବେ ଯାଇଥିଲି ଆମ ଭୁବନେଶ୍ଵର। ଭୁବନେଶ୍ୱରରେ ରହିକି କୋଡିଏ ପଚିଶି ଦିନି ଆଇଲିି ରାମ ମ ଏ ମନ୍ଦିର ସବୁ ବିଭିନ୍ନ ସ୍ଥାନ ମନ୍ଦିରକୁୁ ଯାଇଥିଲି ଆପଣ ତ ଭୁବନେଶ୍ୱର ରେ ଜାଣିଥିବେ। ସହରକୁ ଟିକେ ଯାଇଥିଲି ସହରରେ ସବୁ ବିଭିନ୍ନ ସ୍ଥାନ ଠାକୁର ସ୍ଥାନ ବୁଲିକି ଆସିଲି। ଆମର ସେଠି ଜଣେ ଦେଇ ଅଛନ୍। ନାଇଁ ଆଜ୍ଞା ଜଗା କାଳିଆଙ୍କ ଡୋରି ଏବେ ଲାଗୁନି ମତେ। ଆମୁକୁ କାଳିଆଙ୍କ ଡୋରି ଲାଗୁନି ଆମେ ବହୁତ୍ ଥର ଚେଷ୍ଟା କଲୁଣି ବାହାରିଲୁଣି ଯିବୁ ବୋଲି। ପରନ୍ତୁ ତାଙ୍କ ଡୋରି ଯେହେତୁ ଲାଗୁନି ଆମେ ଯାଇପାରୁନୁ।
କଣ ତମ ସବୁ ସାଙ୍ଗସାଥି ଯିବ ନାଁ ତମ ଘର ଲୋକ ସବୁ ଯିବ?
ନାଇଁ ଆମ ପରିବାର ଲୋକ ଆମେ ଠିକ୍ କରିଥିଲୁ ଯିବୁ ବୋଲି।
ଆମ ସେଥିପାଇଁ ଆମେ ବି ସବୁ ଯୋଗାଡ ବି କରିଥିଲୁ ଉଁ ଚାରି ଚକିଆ ବାହାନ ସବୁ ଯୋଗାଡ କଲା ପରେ ବି ତାଙ୍କର ଡୋରି ଯେହେତୁ ନ ଲାଗିଲା ଆମେ ଯାଇପାରିଲୁନି।
ଆଚ୍ଛା ନାଇଁ ଡୋରି କଣ ଆଉ ତ ଲ ଠା
ନାଇଁ ନାଇଁ ଏବେ ବି ରଥଯାତ୍ରା ଯେହେତୁ ଠାକୁରଙ୍କ କାମ ସବୁ ଚାଲିଛି। ଜି ଭିଡରେ ଛୋଟ ଛୋଟ ଛୁଆଙ୍କୁ ନେଇ ଯିବା ବି ଭାରି ବିପଦ ଜନକ। ସେଥିପାଇଁ ଆମେ କିଛି ଦିନ ସ୍ଥଗିତ କରିଦେଇଛୁ।
ଆଉ ଏ ବର୍ଷ ରଥଯା ରଥଯାତ୍ରା ଦେଖିବାକୁ ଯିବେ?
ଆଜ୍ଞା ଏବେ ପା କହିଲି ରଥଯାତ୍ରା ଏବେ ଛୁଆଙ୍କୁ ନେଇକି ଯାଇହେବନି। ଯେହେତୁ ଭିଡ ଠାକୁରଙ୍କ ରଥ ଟାଣିବା ପାଇଁ କାହାର ଇଚ୍ଛ ନୁ
ଯିବନେଇ?
ପ୍ରଭୁ ଶ୍ରୀ ଜଗନ୍ନାଥର ଆମ ଓଡିଆର ପରମ୍ପରା ଗୌରବ ବର୍ବ ଆମ ରଥଯା ତ୍ରା ଏକ ଜିନଷ ଦେଖିବାକୁ କାହାର ଇଚ୍ଛା ନାହିଁ ନା ତାଙ୍କ ଦୋଳିରେ ରଥ ଟାଣିବାକୁ କାହାର ଇଚ୍ଛା ନାହିଁ। କିନ୍ତୁ କଣ କରିବା ଯେହେତୁ ଡୋରି ଲାଗୁନି ଆମେ ଯାଇପାରୁନୁ।
ତମେ କଣ ଯାଇପାରିବ?
ଆମଠୁ ତ କେତେ କେତେ ଭକ୍ତ ତାଙ୍କର ବଡ ବଡ ଭକ୍ତ ଅଛନ୍ତି ସେ ସବୁ ମାନେ ତାଙ୍କୁ ବି ତାନ୍ କହିବାକୁ ଗଲେ ତା ସେମାନେ ଯାଇଁକି ତାଙ୍କ ଭାଗ୍ୟ ଯୋଉ ସେ ଡୋରି ଟାଣି ପାରୁଚନ୍ତି ଆମେ ବି ଉଁ ଭକ୍ତ ହେଇକି ବି ଆମର ପଡୁନି। କେତେ କୋଟି କୋଟି ଲୋକ ଆପଣ ତ ଦେଖୁଥିବେ ଟିଭି ମାଧ୍ୟମରେ ଟେଲିଭିଜନ ମାଧ୍ୟମରେ ଦେଖୁଥିବେ।
ହଁ।
କେତେ ଭକ୍ତ କେତେ ଦଳା ଚକଟା ହେଇକି ତାପରେ କେତେ ମରି ବିି ଯାଉଚନ୍ତି କେତେ ଇଏ। କାଳିଆକୁ ଦେଖିବା ଲାଗି ସମସ୍ତେ ମାନେ ବାଇଆ ହେଇଯାଉଚନ୍ତି।
କାଳିଆକୁ ତ ଆଉ ଦେଖିବାକୁ ସମେତେ ବାଇଆ ଆଉ। ସଂସାର ସାରା ବାଇଆ ଖାଲି କଁ
ମୁଁ ଶୁଣିଥିଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବୋହୁତ ବଡ ଭକ୍ତ। ଆପଣ ବୋହୁତ ଠାକୁରଙ୍କୁ ମାନନ୍ତି।
ଏତେ ବଡ ଭକ୍ତ କଣ ଆମେ ହଁ ଆମେ ସେ ଠାକୁର ପ୍ରେମୀ ଆଉ।
ଏତେ ବଡ ଭକ୍ତ ମାନେ ଆପ ଆମେ କଣ ଆଉ ଉଁ ବାଉରୀ ଦାସ ଆଙ୍କ ଭଳିଆ ସବୁ ହେଇପାରିବା ନା କଣ।
ହୁଁ ହଁପା ସେଆ ହଁ ସେମିତି ଠାକୁ ହଁ ଆ ଆମେ ଟିକେ ଠାକୁର ପ୍ରେମୀ ଟିକେ ଆଉ ଠିକି ତ ଏଇ ଟେ ମନେ ପଇଲା ଆମେ ଟିକେ ଡାକି ଦୋଉ ଆଉ ଏଇଆ ଆଉ କଣ।
ଆଛା ଶୁଣନ୍ତୁ ତାନ୍ ଙ୍କ ଆଶୀର୍ବାଦ ନ ନେଲେ ଆମ ଦିନ କାର୍ଯ୍ୟ ହବନି ଜାଣିଲେ। ସିଏ ଆମ ଓଡିଶା ବାସୀଙ୍କି ଘଣ୍ଟ ଘୋଡେଇକି ରଖିଚନ୍ତି। ତାଙ୍କୁ ମୁଖ ଦର୍ଶନ ସକାଳୁ ନ କଲେ ଆମର କୋଉ କାର୍ଯ୍ୟ ହୋଉଚି କୋଉନା। ସେଥିପାଇଁ ଆମେ ଛୋଟ ମୋଟ ଭକ୍ତ ହିସାବରେ ଗଣା ଆଉ କଁ।
ହଁ।
ଖିଆ ଏ ବର୍ଷ ନହେଲା ନାହିଁ ଆର ବର୍ଷ ଯଦି ଠାକୁରଙ୍କ ଡୋରି ଲାଗିବ ରଥଯାତ୍ରାକୁ ଯିବା ଆଉ। ଆପଣଙ୍କ ସାଙ୍ଗରେ କଥା ହେଇକି ବୋହୁତ ଭଲ ଲାଗିଲା। ଆଉ ଆପଣଙ୍କ ଠାରୁ ଆପଣଙ୍କ ସାଙ୍ଗରେ କଥା ହେଇକି ବୋହୁତ କିଛି ଜାଣିବାକୁ ବି ମଧ୍ୟ ପାଇଲି। ରଖୁଚି ନମସ୍କାରେ।
ଧନ୍ୟବାଦ।